ହାଲୋ।
ହାଲୋ।
ହଁ।
ଖାଇ ସାରିଲଣି?
ହଁ ଖାଇସାଇଲିଣି ତୁ କଣ କରୁଛୁ?
ଆ ମୁଁ ଏଇଠି ଚା କାରିଆ ଖୋଜୁ ଥିଲି ଆଉ କଣଁ ରୋଷେଇ ହବ ରୁଟି ଫୁଟି ରୋଷେଇ ସରିନେଇ ରୁ ରୁଟି ହେରିକା ହବ ସନ୍ଧ୍ୟା ବେଳେ ଆଉ। କଣଁ କରୁ ଆ ରୁଟି ହେରିକା ହବ ଆଉ ତ କାରୀ ଯି ଚିକେନ୍ ତରକାରୀ ହେରିକା ହବ ଭାଇ ଆସିନାହାନ୍ତି ଦୋ ଦୋକାନୁ ଚିକେନ୍ ତକାରୀ ହେରିକା ହବ ଆଉ କଣ ଆଜି ଗେଣ୍ଡୁ ତଳିଇ ହେରିକା ପକେଇଥିଲ ବାଇରେ ଗେଣ୍ଡୁ ତଳିହରିକା
ହଁ ଗେ ହଁ ଗେଣ୍ଡୁ ତଳି ପକେଇଥିଲି ପାଣି ଖତ ଇଏ ଦେଇଚି ଆଉ। ଆଉ ଏମିତି ତ ବର୍ଷା ଦିନେ ତ ଲଗେଇଲେ ଜଲଦି ଗ ଗଛ ଟା ଆଉ ଧେଇବ ନା ସେଇଥିପାଇଁ ଆଣିକି ପକେଇ ଦେଇଥିଲି ଆଉ।
ଆଉ ଗେଣ୍ଡୁ ତଳି ଆଣିଥିଲୁ ଯୋଉ ଏଇ ନର୍ସରୀ ହେଇଚି ସେ ନର୍ସରୀରୁୁଆଣ୍ ଥିଲୁ ନଗେଇଚୁ ଆଜିର ଗେଣ୍ଡୁ ତଳି ଆଉ ନଙ୍କା ତଳି ସବୁ ନଗେଇ ଚୁ ନଗେଇକିନି ଏ ବର୍ଷା ହଉଥିଲା ତାକୁ ପାଣି ଦେଇଚୁ ଖତ ଫତ ଦେଇଚୁ। ବଞ୍ଚିବ ଗଛରା ଫୁଲ ଗଛ କେଇଟା ଗୋଲାପ ଫୁଲ ଗଛ ଆଣିଥିଲୁ ସେଇ ନର୍ସରୀ ହେ ହେଲା ଆମ ଗାଁ ପାଖରେ ହେଇଚି ଗୋଟେ ଓ ଅଁ ନର୍ସରୀ ସେଇ ନର୍ସରୀ ପାଖରୁ ଆଣିଥିଲୁ। ଆଉ କଣଁ କରିବୁ ବର୍ଷାରେ ବି ଛେଳି ଗୁରା ସବୁ ଚରି ପାରୁନାହାନ୍ତି ଯେ ଯୋଉ ହଇରାଣ। ମେଘ ବି ଇଆଡେ ପକୋଉଚି। ଚରି ପାରୁନାହାନ୍ତି ନା କିଛି ନାଇଁ।
ଆମର ବି ତ ଇଆଡେ ବି ବର୍ଷା ହଉଚି ନା ଆଉ ଆମେ ବି କୁଆଡେ ବାହାରକୁ ବାହାରି ପାରୁନୁ ସ କାଳ ହେଲା ମାତ୍ରେ ବର୍ଷା ହଉଚି। ଦିନ ଯାକ ବର୍ଷା ନାହିଁ ସକାଳ ହେଲେ ହିଁ ବର୍ ଯାଉଚି। ନା କୋଉଠି ଚୁଲିରେ ଯେକୌଣସି ଆମର ରୋଷେଇ ଆମେ ଚୁଲିରେ ଟିକେ ରୋଷେଇ କରିପାରୁ
ହୁଁହୁଁ। ହୁଁ ଆଉ କଣଁ କରିଆ ଗ୍ୟାସ୍ ଫ୍ୟାସ୍ ତ ରେଟ୍ ଏତିକି। ଆଉ ଚୁଲିରେ ରୋଷେଇ କରିବା କ ତା ଘଷି କାଠ। ଏଇଗୁରା ଜଳୁଚୁ ଆଉ କଣଁ କରିବା? ଆଉ ଏଇ କଣଁ କରିଆ ଆଉ ବିଜନେସ୍ କଥା କଣଁ?
ହଁ ବିଜନେସ୍। ହଁ ବିଜନେସ୍ ତ ସେମିତି ଭଲ ଆଉ କଣ?
ଓଁ ଆମର ତ ଗୋଟେ ପରିବା ଦୋକାନ ହେଇଥେଲା। ପରିଆ ଦୋକାନ ଯାହା ଟିକେ ଆ ଲ ହେଲେ ବିକ୍ରି ହଉଚି ଆଉ କଣଁ କରିବା ବର୍ ଷା ସିଜିନ ଏକିଆ ବେପାର ଡାଉନ କଣଁ ଆଉ
ପାନ ଦୋକାନ ଥିଲା। ସେ ଦୋକାନ ହେକା ଭଙ୍ଗେହେଇକି ବାପା ତ ଯାଉଚନ୍ତି ଗୋଟେ ପ୍ରୋଜେକ୍ଟରେ କାମ କରୁଚନ୍ତି। ଆଉ ଶୁ ସୁନା ପୋନ ମାଇଲା। ହଁ ସେଇ ଇଏ ହେଲା। ଆଉ ତମ ଘର ଲୋକଙ୍କର ଦେହପା ଭଲ ଅଛି ତ?
ହଁ ହଁ ଭଲ ଅଛି ଦିହ ହେରିକା। - ଛୁଆ ମାନଙ୍କ ଦିହ ଭଲ ଅଛି।
ଆଉ ହଁ ଆମର ଏଇଠି ରଣା ସାପ ବାହାରୁ ଥିଲା।
ଓ ଅଁ ଅଁ ଆଉ ବର୍ଷା ସିଜିନ ରଣା ସାପ ହେରିକା ହେରିକା ବାହାରିବେ। ରଣା ବାହାରିବେ କେ ତେ କଣ ବାହାରିବ ପୋକ ହେରିକା ହେବେ। ବର୍ଷା ସିଜନ୍ ମାନେ ପୋକ, ବିଛା ସବୁ ବାହାରିବେ ଆଜ୍ଞା। ଛୋଟ ପିଲାଙ୍କୁ ଟିକେ ସାବଧାନ କରିବ। ନହେଲେ ଦେଖିବ ସାବଧାନ ନକଲେ।
ଅଁ ଏଇତ ଖାଲି ଫିନାଇଲ ଯଉ କଳା ଫିନାଇଲ ଯୋଉ ସେ ଫିନାଇଲି ଆଣିକି ଯେତେ ଘର ପୋଛିବ ସେ ତେ ମାନେ ଯନ୍ତୁଯାନ୍ତର ଆଉ ଆସିବେନି। ନିଜ ସୁରକ୍ଷା ଏବେ ବର୍ଷା ଦିନ ଯେକୌଣସି ପୋକ, ଜୋକ, ସାପ ସବୁ ଏ ବର୍ଷା ଦିନରେ ହେବେ।
ସେ ଫିନାଇଲ ପକେଇଲେ କଣ ପୋକ ଫୋକ କିଛି ହେବେନି। ବର୍ଷା ଦିନ କେମିତି ବର୍ଷା ଦିନେ ବର୍ଷା ଦିନେ ଇଏ କରିପାରିବନି।
ବର୍ଷା ଦିନେ ତ ଅଧିକ ଯୋଉ ତେନ୍ତୁଳି ପୋକ ଯୋଉ। ସେଇ ପୋକ ହିଁ ଅଧିକ ହୁଅନ୍ତି। ସେ ପୋକ କାନ କାନରେ ପଶିଗଲେ ପୁଣି ଅସୁବିଧା ଆଉ କଣ ଆଉ ଭାଇ କୋଉଠି?
କ ଏରିକା ସବୁ ହଉଛି ପୋକ ହେରିକା
ହଁ।
ତ ଆଉ ଥଣ୍ଡା ଦି ବର୍ଷା ଦିନ ଏଥରେ ପୋକ ଆସିନି ସାବଧାନ ହେଇକି ଛେଟ ଛୁଆ ରଖିବା ଆଉ ପାଠ ଫାଠ ପଢେଇଲେଣି ଛୁଆ ମାନଙ୍କୁ ଆଉ ଛୁଆ ମାନେ ପାଠହରିକା ପଢିବେ।
ହଁ।
ହଁ ଭଲ ଆଉ କଣ କରିବି। ଜଉ ସନ୍ଧ୍ୟା ଫନ୍ଧ୍ୟା ଦେଲୁ ଆଜି ଇଏ ହେରିକା ହେଉଥିଲା। ମେଳା ଫେଳା ହୋଉଥିଲା ଏଇକା ମେଳ ଆରିକା ଭାଙ୍ଗିଲା ମଧ କୀର୍ତ୍ତନ ହେଉଛି ଆଉ ଏଠି କଣ।
ଆମର ଏଠି ଶନିବାର କୁ ଶନି ଠାକୁର ଅଛନ୍ତି ଶନିବାର କୁ ଶନିବାର ଭଲରେ ପୂଜା ହୁଏ ଠାକୁ ଠାକୁରଙ୍କ ପାଖକୁ ବହୁତ ଚାରିଆଡୁ ଲୋକ ବି ଆସନ୍ତି ଭଲରେ ପୂଜାପୂଜି ବି ହୁଏ ଏଇଠି।
ହୁଁ।
ଆଉ କଣ ହୁଁ।
ଆମରି ହଉଛି ସ୍କୁଲ ଆଜି ଛୁଆମାନେ ଯାଇଥିଲେ ଯେଉ ହଇରାଣ ବର୍ଷା ଯୋଉ ପକଉଛି। ଛୋଟ ଛୁଆ ଯାଇଥିଲେ ଓଦା ମୁଦା ହେଇକିନି ଆସିଲେ ପାଠ ପଢ଼ିବାକୁ, ଫେର୍ ଟିଉସନ୍ ଆସିକି ଗଲେ, ପୁଣି ଖାଇଲେ। ଖାଇକିନି ଏଇଖିଆ ବଇଚନ୍ତି ସବୁ ପାଠ ପଢୁଛନ୍ତି। ଯୋଉ ଅଇ କେହେ ଆସି ଖାଇକିନି ଖେଳୁଛି, ସବୁ ଖେଳୁଛନ୍ତି ଆଉ।
ହଁ ଏ ଛୁଆ ମାନଙ୍କୁ ଏଥର ବର୍ଷା ଫର୍ଷା ରୁ ଦୂରେଇକି ରଖିବ। କାଇଁନା ଅଧିକ ବର୍ଷାରେ ଓଦା ଫଦା କଲେ ଜର, ଥଣ୍ଡା, ମ୍ୟାଲେରିଆ, ଡାଇରିଆ ଏଗୁରା ସବୁ ହଉଛି।
ହୁଁ।
ଏବେ ଯେତେ ମାନେ ବର୍ଷା ରୁ ଦୂରେଇକି ରଖିବାକୁ ପଡିବ, ନହେଲେ ଅସୁବିଧା ଆମ ପାଇଁ। ଆଉ ଯାହା ତ ଓଦା ପାଣି ହେଇଥିବ ଏଇ ବର୍ଷା ଦିନରେ ହିଁ ଜର, ଥଣ୍ଡା ସବୁ ବାହାରିବ।
ହୁଁ, ଆ ସିଜିିନ୍ ଚେଞ୍ଜ ହଉଛି, ଯୋ ସ୍ଵୟଂ ଜଗନ୍ନାଥ ଶୋଇଛନ୍ତି। ଆଉ ଛିଏ ଛୁଆ ମାନଙ୍କ ଧିଅ ମୁଣ୍ଡ କଣ ହବ ଯେହେତୁ ଠାକ କୁର ଶୋଇନ୍ତି ଦେହ ମୁଣ୍ଡ କୁଆଡେ ହବ ସେମିତି।
ହଁ ଠାକୁର ଯେ କଣସି ଅଣସଣ କରୁ। ହଁ ନଅ ଦିନ ଏକା ଠାକୁର ଅଣ ଶଣ ଘରେ ହଁ ଠାକୁର ଅଣସଣ ଘରେ ଅଛନ୍ତି ନା ନଅ ଦିନି ଆଉ ଅଇକା ଗ-ଏ ଜର, ଥଣ୍ଡା, ଝାଡ଼ା ସବୁ ହବ। ଆଉ ଛୁଆଙ୍କୁ ଦେଖି ଚାଇଁ ରଖିବ, ବେଶୀ ପାଣି ମାଣି କରିବନି। ନହେଲେ ଅସୁବିଧା ହବ ନା, ଆଉ ଆଜିକାଲି ଯୋଉ ଭଳିଆ ମଶା। ମଶା ନ କହିଲେ ଭଲ।
ତୁ ସବୁ ର- ଜର ଯୋଉ ସବୁ ଆଉଛି। ଜର ସବୁ ଆଉଛି ଯୋଉ ଡେଙ୍ଗୁ ଜର ହେରିକା ସବୁ ଆସିବ। ଆଉ ଜର ଛାଡୁନାହିଁ ଏବେ କି ଜର ଗୋଟେ ଭାଇରସ୍ ଜର ଆଉଛି। ଏଇ ଜର ସକାସେ ଏଇକା ଥର୍ମୋମିଟର ଜର ବି ଛାଡୁନି, ଯେତେ ମେଡିସିନ୍ ବ୍ଲ ଏ ନ କଲେ ଜର ବି ଛାଡ଼ିବନି କଣ କରିବା।
ହଁ।
ଆଉ ତୋମ ବାପା ଆସିସାଇଲେଣି ଡିଉଟିରୁ?
ନାଇଁ ବାପା ଆସିଛି, ଆଉଥରେ ଯାଇ ଛନ୍ତି କାମ ପଇଲା ତ ଆଉଥରେ ଯାଇଛନ୍ତି ଆଉ। ଆସିବେ ଦଶଟା ବେଳକୁ ଆଉ, ଦଶଟା ଏଗାରଟା ବେଳକୁ ଆଉ।
ଆଉ ତୋମ ସାନ ଝିଅ କଣ କରୁଛି?
ନାଇଁ ସାନଝିଅ ଏଇଠି ବଇଚି ଆଉ, ଗୋଟେ ସାନ ଝିଅ ତ ବୋଉ ପାଖରେ। ଫୋନ୍ ଆଇନି ତ କଥାବାର୍ତ୍ତା ହେଇଥିଲନି।
ଉ, ଉ। ଆଉ ଯିବ କୋଉ ଦିନ ପୁରୀ ବୁଲିବାକୁ ଜଗନ୍ନାଥ ଦର୍ଶନ କରିବାକୁ?
ହଁ ରଥଯାତ୍ରା ବେଳକୁ ଅଛି ପ୍ରୋଗ୍ରାମ୍, ରଥଯାତ୍ରା ବେଳକୁ ଯିବୁ ଆଉ। ଆଉ କେବେ ଯିବୁ।
ଅଁ, ଠାକୁର ଦର୍ଶନ କରିବ। ଆଉ ଆମେ ବି ଯାଇକି ଜଗନ୍ନା ତୋର ଡୋରି ଲାଗିଲା ଆମକୁ ଟିକେ ଜଗନ୍ନାଥ ଜଗା ନେଇକି ଯିବ ପାଖକୁ ଟିକେ ତା ପାଖକୁ ଆ, ଦେଖିବାକୁ ଭାରି ଇଚ୍ଛା। ଜଗାର ଯଦି ଡୋରି ଲାଗିବ ଆମକୁ ନବ ଟିକେ ଭିଡି ଭାଡିକିନି।
ହଁ।
କୁ ବହୁତ ଇଏ ଅଛୁ। କେତେବେଳେ ଜଗା ନଉଛି ନଉ। ତା ଡୋରି କେତେବେଳେ ଲାଗୁଛି ଆମ ପାଇଁ ଲାଗୁ।
ହଁ, ଆଉ ଆମର ତ ଆମେ କହିଲେ କଣ ହବ? ଆମ ଘର ସେଇଠି ପାଖେରେ ଯେକୌଣସି ଆମେ କହିଲେ କଣ ହବ ଯଦି ଜଗା ଆମକୁ ଦେଖିବାକୁ ଚାହୁଁ ନଥୁବ ଆଉ ମନକୁ କଣ ଆମେ ପଳେଇବା।
ହଁ ଜଗାର ଡୋରି ଯାହା ପାଖକୁ ନ ନାଗିବ ସିଏ ଯେ, କେହି ବି ଯାଇ ପାରିବେନି, ହଁ ଜଗାର ଡୋରି ଲାଗି ଗିଲେ ଯିବା ଆଉ, ନଉ ଜଗା କୋଉ ଦିନ ନଉଛି ତା ପା ଖକୁ ଟିକେ ଆଉ ଟିକେ ଯିବାକୁ ଇଚ୍ଛା ଅଛି। ଜଗା ଯେତ କେତେବଳେ ନବ ଯିବା ଆଉ। ହୁଁ ଆଉ ସକାଳେ ନଈ ପଇକି ଯିବ? ହଁ ସକାଳେ ନଈ ବଢିଚି ନା ଛାଡି ଯାଇଛି?
ନଈ ଟୋଟାଲ ପୁରା ଛାଡ଼ି ଯାଇଚି ଯେକୌଣସି
ଓ ସବୁଦିନ ନଈ ଗାଧୁଆ ନୁହଁ?
ହଁ ଆମର ତ ଘରେ ପାଣି ସୁବିଧା ନାହିଁ ନା ଆଉ ହଁ ଗାଧେଇବାକୁ ପଡୁଚି ଆଉ। ନଈକି ଯିବାକୁ ପଡୁଚି ନଈରେ ପାଣି ଶୁଖି ଯାଇଚି ବୋହୁତ ପୁରା ଏଥର ପୁରା ବାଲି ଫାଲି ଦେଖାଗଲା ହଁ।
ଓହୋ ଆଉ କଣ ଆଉ ତମ ଘର ପାଖରେ ଗୋଟେ ମଙ୍ଗଳା ମନ୍ଦିର ହେଇଚି ସେଇ ମଙ୍ଗଳା ମନ୍ଦିରକୁ ଆସୁଚ?
ହଁ ଆମ ଯୋଉ ମଙ୍ଗଳା ମନ୍ଦିର ଅଛି ମଙ୍ଗଳବାରକୁ ମଙ୍ଗଳବାର ସନ୍ଧ୍ୟାବେଳେ ଲୋକ ବୋହୁତ ହୋଉଚନ୍ତି ଆମେ ବି ଯାଉଛୁ ଡେଲି। ହଁ ସେଠି ଯାଇକି ପୂଜା ପାର୍ବ କରିକି ଆଉଚୁ ଆଉ।
ଉଁହଁ।
ଭଲ ମନ୍ଦିରଟା ହେଇଚି ଯେ
ହଁ ସବୁ ଗାଁରୁ ସମେତେ ଆସୁଚନ୍ତି ଲୋ ଲୋକମାନେ ଅଧିକ ଲୋକ ହୋଉଚି ଆଳତୀ ଟାଇମରେ ଆଳତୀ ଟାଇମରେ ଅଧିକ ଲୋ କ ହୋଉଚି ମୁଁ ଶୁଣୁଚି ତ ଆଉଚନ୍ତି ସବୁ। ଆଉ ଅଧିକା ଲୋକ ହୋଉଚି ଶନିବାରେ ମଙ୍ଗଳବାରେ ଉଁ ହୁଁ ହୋଉଚି
ଆଉ ତମେ ବି କୋଉଦିନ ଆସ ଦେଖ୍ ବୁଲିକି ଯିବ ଠା
ହଉ ଯିବା ଦେଖିଆ କୋଉଦିନ ଆଉ। ମଙ୍ଗଳବାରେ ଶନିବାରେ ଦେଖିକି ଯିବା ଆଉ।
ପଇସା ପଡୁଚି ଠାକୁରଙ୍କୁ ଦେଖିକି ତ ଯିବ କଣ ହଁ ପଇସା ପଡନ୍ତା
ହୋଉ ଯିବା ଆଉ ମଙ୍ଗଳାଙ୍କ ପାଖକୁ ଟିକେ ଆଉ। ମଙ୍ଗଳା କୁଆଡ଼େ ଯୋଉ ଶନି ଠାକୁର ଅଛନ୍ତି, ଆଉ ହନୁମାନ ଅଛନ୍ତି, ଆଉ ତାଙ୍କୁ ଟିକେ ଦର୍ଶ ର୍ଶନ କରିବା ଶନିବାର କି ମଙ୍ଗଳବାର ଦେଖିକି ଯିବା ଆଉ।
ଆଉ ଏବେ ତ ନୂଆ ପଚିଷ୍ଟା ହେଇଚି ଏଇ ଦି ତିନି ମାସ ସେ ହେଲାଣି ଆଉ ଭୋଉତ ବି ଚୁପ୍ କରିଦୋବୁ ଆଉ ବୋହୁତ ବି ଲୋକ ବାକ ଆସୁଚନ୍ତି ବି। ହୁଁ। ଆଉ ଏଇଠି ଗୋଟେ ନନା ଅଛନ୍ତି ହାତ ଫାତ ଦେଖା ଦେଖି କରୁଚନ୍ତି ସେଥିପାଇଁ ବି ଲୋ କ ଭିଡ ହୋଉଛନ୍ତି।
ହଁ ସେଇ ଶନି ମନ୍ଦିର ଦଣ୍ଡିଶ ଫଣ୍ଡିଶ ଝାଡନ୍ତି ଛୁଆ ବି ଉଁହୁଁ ଦଣ୍ଡାସି ହରିକା ଝାଡିବେ ଦଣ୍ଡିସି ଝାଡିକିନି ଦେଖନ୍ତି ଲୋ ଲୋକ ବୋହୁତ ହୋ ଲୋକ ଯେ ନନାଙ୍କ ପାଖକୁ ଆସନ୍ତି ସେ କଟକରେ ରହିଥିଲେ। ଦଣ୍ଡିସି ହରିିକା ଝାଡନ୍ତି ଛୁଆ ଯାହାକୁ
ହଁ। ହଁ ଭଲ ନନାଟା ଯେ ହଁ ଆମର ବି ଏଈଠି ଗୋ ଶିବ ମନ୍ଦିର ଅଛି ନଈ କୂଳରେ ସେଇଟା ବି ବଢିଆ ମନ୍ଦିର।
ହୁଁ ସେଠି କୁଆଡେ ଦିଇଟା ସେଇ ଗୋଟେ ଦେବୀ ମନ୍ଦିର ଅଛି ସେ ନଈ କରକୁ। ଆଉ ଶିବ ମନ୍ଦିର ଏପଟରେ ରୋଡ ମଝିରେ ଏବେ ଗୋଟେ ନୂଆ ବ୍ରି ଜ୍ ହେଇଚି କାଠ ଯୋଡି ବ୍ରିଜ୍। ଆଉ ସେଇଟା ସବୁଥୁରୁ ବଡ ବ୍ରିଜ ସେଇଟା ନୁହଁ ସେ ବ୍ରି ଜ୍ କୁଆଖାଇ ବ୍ରିଜ ଚାଲୁନାହିଁ କାଠଜୋଡି ବ୍ରିଜରେ ଲୋକ ସବୁ ଯିବା ଆସିବା କରୁଚନ୍ତି। ଅଧିକା କାଠଯୋଡି କାଠଯୋଡିରେ ନଦୀରେ ହୋଉଚି। ବଡ ବ୍ରିଜଟା ନା ଆଉ ସେଇ ବ୍ରିଜରେ ଯିବା ଆସିବା ହୋଉଚି ଆଉ।
ଓହୋ ଲୋକ ବାକ ସବୁ ସେଇ ପଟେ ସୁବିଧା ହୋଉଚିନ୍ତି ନା ଯିବାକୁ ପାଖ ବାଟ ହୋଉଚି ଆଉ ଲୋ ତ ଯେକୌଣସି ଆଜ୍ଞା ତେଲ ରେଟ୍ ବଢି ଯାଇଚି ଗ୍ୟାସ ରେଟ୍ ବଢିଯାଇଚି ସବୁ ରେଟ ବଢିଯାଇଚି ନା। ଆଉ ପାଖ ବାଟ ନ ଇଏ କରିକି କଣ ଦୂର ବାଟ ବୁଲି ବୁଲି ଯିବେ କି?
ପାଖ ହଉଚି ଏଇପଟ ବଡ ବ୍ରିଜଟା ବୋଲି ଆଉ।
ହଁ ପାଖ ହଉଚି ନା ଏଇଠୁ ଭୁବନେଶ୍ୱର କଟକ ଏଇଠୁ ପାଖ ହଉଚି।
ହଁ ସେ ବି ଯାଉଚନ୍ତି ଆଉ।
ହଁ ଏଇ ପାଖରେ ତ ହଉଚନ୍ତି ଆଉ।
ହଁ।
ହଁ।
ଆଉ ତମେ କୋଉ ବାଟେ ଯାଉଚ କେତେବେଳେ କଟକ ବଟକ?
ହଁ କଟକ ଯାଇଥିଲି ଆଜି ଆଇଲିି ଏଇତ ଆଉ।
ଉଁ ତମ ମା କତିକି ଯାଇଥିଲେ?
ହଁ ଆମ ମା ପାଖକୁ ଯାଇଥିଲୁ ମା ଦେହ ଟିକେ ଖରାପ ଅଛି ତ। ଆଉ ଯାଇଥିଲୁ ମା ପାଖକୁ ଆଉ।
ଆ ମା ପାଖରୁ ମା ପାଖରୁ ଆ ଯାଇକି ଆଇଲି। ମୋ ମା ର ତିନିଟା ପୁଅ।
ହୁଁ। ତମ ବାପା କଣ ସାନ ନା ବଡ ନା ମଝିଆଁ?
ନାଇଁ ମୋ ବାପା ସାନ ମୋ ବଡ ବାପ ଦି ଜଣ ଅଛନ୍ତି ଗୋଟେ ବଡ଼ାପା ଙ୍କର ଡେଥ ହେଇ ଯାଇଚି ଆଉ ଗୋଟେ ବଡାପା ଅଛନ୍ତି। ଆଉ ଗୋଟେ ବଡା ପା ଏବେ ଜଳିଖିଆ ଦୋକାନ କରଚନ୍ତି। ସିଏ ବି ଭଲ ଜଳଖିଆ କରୁଚନ୍ତି ଦୋକ କାନ ଉପରେ ଆସିବ କେତେବେଳେ ଖାଇକି ଯିବ ଆଉ।
ହଉ ହଉ ଡାକିବ କେଉଁ ଦିନ ଯିବା ଖାଇବା ଜଳିଖିଆ ତମ ବଡ଼ ବାପା କୁଆଡେ ଟେଷ୍ଟି ଜିନିଷ କରୁଚନ୍ତି ସବୁ ଭଲ ରୋଷେଇଆ ସିଏ ଗୋଟେ।
ହଁ ଆସିବ ମଙ୍ଗଳା ମନ୍ଦିର ବୁଲିବ ଶନି ମନ୍ଦିର ବୁଲିବ ଆଉ ଖାଇକି ଯିବ।
ହୁଁ ହଉ ଆଉ ତମେ ଡାକିବା ଆମେ ଯିବା ଆଉ।
ହଁ ଆସିବ ଆ ଆସିଲେ କଣ ପଇସା ପାଡୁଚି ଠା କୁରଙ୍କୁ ଦର୍ଶନ କରିବା ଖାଇବ ପିଇବ ଯିବ।
ତମ ଗାଁରେ ଏତେ ଅନିଷ୍ଟ ମାନେ ଏତେ ଭଲ ଜିନିଷ ଅଛି ଆଉ ସବୁ ଲୋକ ଏତେ ଲୋକ ହଉଚି ସବୁ ପ ର୍ବ ହଉଚି ତମ ଗାଁ ତମ ଗାଁ ବହୁତ ଭଲ ହେଇଥା
ହଁ ନିହାତି ଆମର କାର୍ତ୍ତିକଶ୍ୱର ପର୍ବ ହୁଏ ଯାତ୍ରା ହୁଏ ମେଲୋଡି ହୁଏ। ଗଣେଶ ପୂଜା ହଉଚି ଗଣେଶ ପୂଜା ବି ଭଲରେ ହୁଏ।
ରାମଲୀଳା ବି ତମ ଗାଁରେ ପ୍ରସିଦ୍ଧ ବହୁତ ତମ ଗାଁର ଲୋକ ବି କରନ୍ତି।
ହଁ ଆମ ଗାଁ ଲୋକ ବି ଯାଆନ୍ତି। ଦୂର ଦୂର ବାଟ ବି ଯାଆନ୍ତି ରାମଲୀଳା କରିବାକୁ ଆଉ ଚାରିଆଡୁ ଡ କରା ଆସେ ନା ସବୁଆଡେ ଯାଆନ୍ତି ବି ରାମଲୀଳା କରିବାକୁ ତାଙ୍କର ଭଲ ବହି ହେଲା